ହ୍ୟାଲୋ।
ହ୍ୟାଲୋ।
ହଁ ଏବେ କଣ ଘରେ ଅଛନ୍ତି?
ହଁ ହଁ। ହଁ ହଁ ଏଇବ ଏଇ ଚା ପିଉଛି ଠାକୁର ପୂଜା ସଇଲା
ସକାଳୁ ମାନେ ଉଠିକି ସବୁ କାମ ସାରିସାଇଲେଣି?
ହଁ ସାରିକି ଏଇ ଆଇନି ଠାକୁର ପୂଜା କରିକି ଚା ପିଉଛି ଆଉ ଯିବି ରୋ ରୋଷଇ ବାସ କରିମୀ ପିଲାମାନେ ଖାଇବେ ଭଜା ଭଜା କରିମୀ। ଆଉ ଆପଣ ଫୋନ୍ କଲେ ଟିକେ ଉଠେଇଲେ ଆଉ। ଆଉ
ମାନେ ତମେ ସକାଳେ କେତେବେଳେ ଉଠ?
ମୁଁ ଭୋରୁ ଉଠେ ଉଠିକି ପାର୍କ ଯାଏ ଚାଲିବାକୁ ଟିକେ ଚାଲିକି ଫୁଲ ଆଣେ। ଫୁଲ ଆଣିକି ଘରେ ଆସିକି ଘର କାମ କରେ ତାର ଉଳାଉଳି କରେ ଗାଧୁଆ ପାଧୁଆକରିକି ଠାକୁର ପୂଜା କରିକି ଏଇ ଚା ପିଇକି ଆଇନି ପିଲାମାନେ ଉଠିବେ ଗାଧେଇବେ ଖାଇବେ।
ଓ ସକାଳୁ ଉଠି ତାହେଲେ ତମେ ଭୋରୁ ପୁରା ପାର୍କ ଯାଅ ତାପରେ ପାର୍କରେ ଚଲାଚଲି କରି ଫୁଲ ଫୁଲ ଆଣି ଆସିକି ଗାଧୁଆ ପାଧୁଆ କରିକିଠାକୁର ପୂଜା କର ତାପରେ ଜଳଖିଆ ପତ୍ର ତିଆରି କର ପିଲାଙ୍କ ପାଇଁ।
ହଁ ଏ ଚକୁଳି ପିଠା ମଟର ତରକାରୀ କରିବି ଆଉ। ମଟର ତରକାରୀ ଅଛି ଆଉ ଚକୁଳି ପିଠା କରିମି ଖାଇବେ ଆଉ।
ଆଉ ତାପରେ ଗାଧୁଆ ବେଳପାଇଁ ରୋଷେଇ ଆରମ୍ଭ କରିବେ ଆଉ।
ପିଲାମାନେ ଖାଇକି ଗଲେ ତାରେ ଧୁଆ ମଜା ହବ ତାପରେ ଯାଇଁକି କରିବି ଆଉ। ଆଉ କଣ। କରୁଚି କଣ ତକାରୀ ଫକାରୀ କଣ ହବ ଆଉ, ଭାତ ତକାରୀ। ଗାଧୁଆ ପାଇଁ କରିବି, ଲୁଗାପଟା ପକେଇକି ସଫା କରିବି। ଆଉ।
ଏ ମୁଁ କହୁଥିଲି କଣ କି ମାନେ ତମ ପିଲାମାନଙ୍କର ତମର ସବୁ ଦେହ ପା ଭଲ ଅଛି?
ହଁ-ହଁ ଏ ଖରା ଦିନ ତ ଗରମ୍ ହଉଚି ଇଏ ଆଉ ଥଣ୍ଡା ମଣ୍ଡା ହଉଚି ମଝିରେ-ମଝିରେ ପାଣି ଫଣି ପିଆ ହଉଚି, ଫ୍ରିଜ୍ ପାଣି ପିଆ ହଉଚି। ଆଉ ଏବେ ଟିକେ ବର୍ଷା ଦି ତିନି ଦିନ ଥିଲା ଟିକେ ଭଲ, କାଲିଠୁ ତ ଯୋଉ ଖରା ହଉଚି ର ହି ହଉନି ଆଉ। ଗରମ ହଉଚି ପବଳ।
ହଁ କାଲି ଟିକେ ଜୋର ଖରା ହଉଥିଲା। କାରଣ ମୁଁ ଗୋଟେ କାମରେ ଯାଇଥିଲି ପଦାକୁ। ମାନେ ମୁଁ ନଅଟା ବେଳେ ବାହାରି ଗଲି ତିନିଟା ଖଣ୍ଡେ ବେଳକୁ ଫେରିଲି। ମାନେ ଏତେ ଯୋର ଖରା ହଉଥିଲା, ମାନେ ମୁଁ ମାନେ ଦେହ କଣ ହେଇଗଲା, ଆଉ ଏ ବୟସ ଅଧିକ ହେଲାଣି, ଆଉ ସବୁ ବୁଲାବୁଲି ଏ କାମରେ ଗଲା ବେଳୁକୁ ମାନେ ଭଲ ଲାଗୁନି। ହୁଁ ଆଉ ଗୋଟେ ଜିନିଷ ହଉଚି କଣ କି? ବୁଲାବୁଲି କରିବାଟା ଯେତିକି ଇଏ ନାହିଁ ବୁଲାବୁଲି କରିବାଟା ଯେମ୍ତି ନାହିଁ ସେ ବୁଲାବୁଲି କରିବାରେ ଯେମ୍ତି ଅସୁବିଧା ନାହିଁ, ମାନେ ଇଏ ଯୋଉ ଖରା ହଉଚି ପାଣି ଫାଣି ପିଆ ପିଇ ଭଲ ମନ୍ଦ ସେଇଗୁଡା ଟିକେ ଭାରି ଅସୁବିଧା ହଉଚି। ହଁ ଏକେରେ ମାନେ ଦେହ ପୁରା ବଥା ମାନ୍ଦା ହେଇଯାଉଚି ଆଉ ହାଲୋ। ହାଲୋ।
ହାଲୋ।
ହଁ ହାଲୋ। ହଁ କୁହନ୍ତୁ।
ଆଉ ମୁଁ କହିଲି ଖରାରେ ବୁଲାବୁଲି କରିକି ପାଣି ପିଇିନେ ତ ଦିଅ ବଥା ହବ ଦରଜ ହବ ଆଉ ବୟସ ହେଲାଣି, ଆଉ ଟା ବୁଲାବୁଲି କରିବାକୁ ବୟସ ନାହିଁ। ଖରାରୁ ଆଉ ସହି ହଉଚି ଖରା, ଆଉ ଘରେ ବସିକି ଗଲା ଖରାକୁ ଗଲାକୁ ସମାଳି ହଉନି, ଏତେ ଖରା ହଉଚି।
ମୁ ପା ଆସି ଖାଲି ଏ ତିନିଟା ବେଳୁକୁ ଆସିଲି ଟୋଟାଲି ମତେ ଖାଇବାକୁ ଇଚ୍ଛା ହେଲାନି ଖାଲି ପାଣି ପିଇବା ପାଇଁ ଇଚ୍ଛା ହେଲା। ଟୋଟାଲ ଆଉ କିଛି ଖାଇବାକୁ ଇଚ୍ଛା ହେଲାନି, ଖାଲି ପାଣି ପିଇବା ପାଇଁ ଇଚ୍ଛା ହେଲା ଆଉ ଜମା ଖାଇପାଇଲି ନେଇଁ।
ହଁ ଆଜ୍ଞା। ଆ ପାଣି ପିଇଦେଲେ ପା ଖାଇବାକୁ ଇଚ୍ଛା ହବନି ପେଟ ପୁରିଯିବ। ପାଣି ପିଇକି ଆ ଇଚ୍ଛା ହବନି ଖାଇଆକୁ। ଆଉ ସେ ଖାଇନେ ପଖାଳ ଟିକେ ଅଳପ ଦିପାଟି ଖାଇଥିବେ ପାଣି ପିଇଦେବେ ପେଟ ପୁରିଯିବ ଆଉ ଇଚ୍ଛା ହବନି ଜମା ଖାଇବାକୁ, ଇଏ ଖରା ଦିନରୁ ଭା ଆଉ କଣ ଖିଆ ହେଇଥିଲ ତୁରଣ ପିଇକି ପେଟ ଭରେଇବା କଥା। ଆଉ ତାର ଘଣ୍ଟେ ଦେଢ ଘଣ୍ଟା ଗନେ ପୁଣି ଭୋକ ଲାଗିବ ଆଉ ଦେହରେ ନଥିବ ନା ପ ପାଣି ଗୁଡାକ ପରିସ୍ରା ହେଇକି ବାହାରିଗନେ ଭୋକ ନାଗିବ।
ତୋମ ଗାଁ ତମ ତୋମ ବା ତୋମ ଗାଁକୁୁ ଯିବାରେ କଣ ଥିଲା? ତୋମ ସେଇ ଯୋଉ କିଏ ରାଧା ବୋଲି ଗୋଟେ ଛୁଆଟେ ତା ଜନ୍ମଦିନ ଥିଲା ତୋମେ ଯିବ ବୋଲି କହୁଥିଲ?
ହଁ ପନ୍ଦର ତାରିଖ ଥିଲା, ଆଉ ପନ୍ଦର ଗଲାଣି, ଆଉ ଏ ଯାଉଚି କେତେଳେ ଯୋଉ ଛୁଆଙ୍କର ତ ରଜ ଏପଟେ ଆଉ। ଗାଁକୁ ଆଉ କଣ ଯାଇଥାନ୍ତି।
ସେମାନେ ମନ ଖରାପ କରିବେନି ଯୋଉ ସେମାନେ ମନ ଖରାପ କରିବେ, ତୋମକୁ କହିଥିଲେ ଯିବା ପାଇଁ ସେ କହିବେ ଆସିଲେନି। ଖରାପ ଭାବିବେନି କି?
ନା ମୁଁ କହିଦେଇଚି ମଝିରେ ଦିନେ ଯିମି ବୁଲିକି ଆସିମି, ଟିକେ ଥଣ୍ଡା ପାଗ ହଉ ଦିନେ ଯିମି। ଦି ଦିନି ରହିକି ବୁଲିକି ଆସିମି ଆଉ ତାକୁ କହିଦେଇଚି। ଆଉ ରଜର ଏଣେ ପିଲାମାନେ ରଜ କରିବେ ନା ଆଉ ଗାଁ କଣ ଯିମି। ଏ ପିଲାମାନେ ଯାଇଥଥିନେ ଆଉ ସାଙ୍ଗ ହେଇକି ପଳେଇଥାଆନ୍ତି। ସେମାନେ କେହି ଗଲେନି ଆଉ କଣ ଯିବି। ଆଉ ମୁଁ କହିନି ଥା ମନ ଦୁଃଖ କରନି ମୁଁ ତ ନେ ଇ ଡ୍ରେସ୍ ପଟା ନେଇକି ପରେ ଯିମି। ବୁଲିକି ଆସିମି ଦିନେ ଦି ଦିନ ରହିଛି।
ଆ, ତୋମ ଗାଁ ତୋମ ଗାଁରେ ତୋମ ତୋମ ଘରେ ମାନେ ଏତତ କେଇ ରହୁନାହାନ୍ତି, ସବୁ ବାହାରେ ତୋମ ଭାଇମାନେ ସବୁ ଅଛନ୍ତି। ଆଉ ଆଉ ତୋମ ଘରେ ସବୁ କିଏ ରହୁଛନ୍ତି ଏଠି?
ଆମର ସେଠି ନରହିଲେ ଦାଦା ଖୁଡି ମାନେ ସବୁ ରହୁଚ। ନ୍ତି। ଝିଆରୀ ପୁତୁରା ଆଉ ସେମାନେ ସବୁ ଭଲ ଆମ ସାଙ୍ଗରେ ସାଙ୍ଗରେ। ବାପା ମା ମରିଗଲେଣି, ବାପା ବୋଉ ମରିଗଲେଣି ଭାଇ ମାନେ ପଦାରେ। ଆଉ ହେନେ କଣ ହେଲା ଦାଦା ଖୁଡି ସବୁ ପଚାରନ୍ତି ଆମେ ଗନେ। ଆଉ ହଁ ବୁଲିବାଲିକି ଆସୁ ଅଟକାନ୍ତି, ଲୁଗାପଟା ଦିଅନ୍ତି ଖାଇବା ପିଇବା, ଭଲ ଯ ତ ନିଅନ୍ତି ଭଲ ମନ୍ଦ ଦିଅନ୍ତି, ଦାଦା ଖୁଡି ଆମର ସବୁ ଭଉତୁ ଭଲ। ଆଉଠୁ ଘର ଫର ଅଛି ରହିବାକୁ, ଆମର ସିନା ଘର ଫର ନାଇଁ ଭାଙ୍ଗି ଯାଇଚି, ଦାଦା ଘର ଘର ଫର ଅ ଛି କାମ କାର୍ଯ୍ୟରେ ଡାକନ୍ତି, ଖୁଜନ୍ତି।
ତ ନାଇ ତୋମ ଘରର ମୁଁ ଦେଖିଲି କଣ କି ତୋମ ଘରର ସମସ୍ତଙ୍କର ସମ୍ପର୍କ ଭଲ ଅଛି, ମାନେ ଉଁ, ତୋମ ଦାଦା ଖୁଡି ସମତଙ୍କର ସମ୍ପର୍କ ଏତେ ଭଲ ଅଛି। ମାନେ କୌଣସି ଲୋକ ଗଲେ ବି ତୋମେ ବି ଗଲେ ବି ତାଙ୍କର ଖାଇବା ପିଇବା କିଛି ଅସୁବିଧା ନାହିଁ। ସବୁ ହୁଏ ଆଉ ତାଙ୍କର ବ୍ୟବହାର ବି ଭାରି ଭଲ। ଆଉ ରହିବା ପାଇଁ ବି ସେମାନଙ୍କ ଯୋଉ ଘର ଅଛି। ତେଣୁ ଯିଏ ଗଲେ ବି ତାଙ୍କୁ କିଛି ମାନେ ଅସୁବିଧା ହୁଏନି। ତାଙ୍କ ବନ୍ଧୁବାନ୍ଧବ ଗଲେ ବି ତାଙ୍କର ସବୁ, ସବୁ କାମ ଠିକ ସେ କରନ୍ତି ସେମାନେ।
ହଁ, ହଁ ସିଏ ଖାଇବା ପିଇବା ସକାଳୁ ଜଳଖିଆ। ଆଉ କହିବେ ଗାଧେଇ ପଡ ଶୀଘ୍ର ଖାଇ ପିଇ ଦେ, ଠିକ ଟାଇମ୍ ରେ ସବୁ ଦିଅନ୍ତି କିଛି ଅସୁବିଧା ନାହିଁ। ମୁଁ ବି ନଗଲେ ଆପଣଙ୍କର ବି ଯଦି ଯାଆନ୍ତି କେତେବେଳେ ଫୋନ୍ ଫାନ କର କରିବେ ମୁଁ କହିଦେମି ଯିବେ। ଏ ଚିହ୍ନା ଦେଇକି ଗନେ ସିଏ ବି ବ-ଭାରି ଖୁସି। ତାଙ୍କର କିଛି ଅସୁବିଧା ନାହିଁ, ସେ କହିବେ କିଛି ଆଣନି ଆସ ବୁଲିିବାଲି କି ରହିକି ଖାଇ ପିଇକି ଯାଅ। ଏଇଆ ଆଉ। ଖୁଡୀ ମାନେ ବହୁତ ଭଲ, ରୋଷେଇ ବାସ କରିକି ଦବାକୁ ଭାରି ଭଲ ପାଆନ୍ତି।
ଆଉ ମୁଁ ମଝିରେ ଥରେ ଯାଇଥିଲି। ହଟାତ୍ କାମରେ ମୁଁ କହିଲି ଆଉ କୋଉଠି ରହିବି କଣ କରିବି ତମରି ଘର ପାଖାପାଖି ମୁଁ। ଥିଲା ସେଠିକି ମୁଁ ରାତିରେ ଗଲି ସେ ଆଠଟା ଖଣ୍ଡେ ବେଳେକୁ। ଗଲା ପରେ ମୁଁ ଗଲି କିଛି ନାହିଁ ଭଲ ବ୍ୟବହାର। ତାଙ୍କର ଶୋଇବା ପାଇଁ ବି ଘର ଭଲ ଅଛି। ଆଉ ଖାଇବା ପାଇଁ ବ୍ୟବସ୍ଥା କଲେ। ଆଉ ଭଲ ବ୍ୟବହାର ସେମାନଙ୍କର ଭଲ ଆଉ ସେମାନେ ଅଟକାଉଥିଲେ ତ। କୋଉଦିନ ମୁଁ କହିଲି ନାଇଁ ମୋର କାମ ଅଛି ମୁଁ ପଳେଇବି। ଆଉ ଆଉ କେବେ ଆସିଲେ ଏଠି ରହିବି। ଆଉ ତାପରେ ପୁଣି ମୁଁ ଆସିଲି ଆସିଲା ପରେ ସେଦିନ ଗୋଟେ କାମ ଥିଲା ମୋର ସେ କାମଟା ସରିଲାନି। ମୁଁ ପୁଣି ସନ୍ଧ୍ୟା ବେଳକୁ ବି ତମ ଘରକୁ ପୁଣି ଗଲି ପୁଣି ରହିଲି ସେମାନେ ସେଇଆ କହୁଥିଲେ ଯେ ଯଦି କାମ ସରିବ ପଳେଇ ଆସିବେ ନ ସରିବ ପଳେଇ ଆସିବେ ନହେଲେ ପଳେଇବେ ଆଉ। ମୋର କିନ୍ତୁ କାମ ସରିଲାନେହିଁ ମୁଁ ଯାଇକି ତମ ଘରେ ପୁଣି ରହିକି ତାପରଦିନ ଆସିଲି। ଆସିଲା ବେଳକୁ ସେମାନେ ବି ବହୁତ ଜିନିଷ ପତ୍ର ବି ଦେଲେ ମତେ ହୁଁ।
ହୁଁ।
ସାରୁ ଦେଲେ ବଢି ଦେଲେ ଆଉ ମାଟି ଆଳୁ। ଆଉ କରଭଙ୍ଗା ଦେଲେ ହୁଁ ନଡିଆ ଦେଲେ। ଆଉ ତାଙ୍କର ତାଙ୍କ ତମର ଗଛ ଅଛି ନଡିଆ ଗଛ ବହୁତ ଅଛି ବୋଧେ।
ହଁ ଆମର ନଡିଆ ଗଛ ଅଛି କରଭଙ୍ଗା ଗଛ ଅଛି ଆମପଟେ ଆମ୍ବ ବେଲ। ବିଭିନ୍ନ ପ୍ରକାର ଗଛ ସବୁ ଅଛି ଆଗରୁ ଆହୁରି ଥିଲା ଏବେ ସବୁ ଏଇ ବୋହୂ ମାନେ କିଛି କେୟାର ନଉନାହାନ୍ତି ଆମ ଜେଜେମା ଥିଲା ବେଳେ ବହୁତ ଗଛ ଥିଲା ଏବେ ବାଡ ଫାଡ ଉଠି ଗଲାଣି। ଗାଈ ଗୋରୁ ପଶିକି ଖାଇଦଉଛନ୍ତି କିଏ ଏ ସବୁ ବାହାରେ ରହିଲେଣି ଆଉ କିଏ ଘରେ ଯତ୍ନ ନଉଛନ୍ତି। ଏ କେହି ନଉନାହାନ୍ତି ସବୁ ଗଛ ମ ମରି ମରିଗଲାଣି। ଆଉ ବାଡ ଥିଲା ଆମ ଜେଜେମା ଥିଲା ଆଇତିି କରି ରଖିଥୁଲେ। ଏ ବୋହୁ ମାନେ ସିଏ ଶୁଣୁଚି। ସେ ଏ ଗଛ ପତ୍ର ରୁ କଣ ପାଇବେ ସେ ବଜାରୁ କିଣି ଆଣିଲେ ଖାଇବେ। କିଏ ବାଡି ଘର କରୁଚି ଯତ୍ନ ନଉଚି ଗଛକୁ ଏମିତି ଆଉ।
ତମର ମୁଁ ଦେଖିଲି। ଏପର୍ଯ୍ୟନ୍ତ ବି ଚୁଲିରେ ରୋଷେଇ କରୁଚନ୍ତି ମାନେ ଗ୍ୟାସ ଅଛି ତଥାପି ଚୁଲିରେ ସେମାନେ ରୋଷେଇବାସ ବି କରୁଚନ୍ତି।
ହଁ ଆମର କାଠ ପ୍ରବଳ ଗଛ ତ। ସବୁ ହାଣିକି ବା ଭାଡି ବାନ୍ଧିକି ରଖିଛନ୍ତି ଆଉ ଗଛ ଗୁଡାକ ଅଛି। ଜାଳ ଅଛି ଗ୍ୟାସ୍ କାହିଁକି ସାରିବେ। ଆଉ ଦୁ ଗ୍ୟାସ୍ ଅର୍ଜେଣ୍ଟେ କେତେବେଳେ ବାପାର ଚା ଫା ଅର୍ଜେଣ୍ଟେ କିଏ ଗଲା ରୁଟି ଦି ଖଣ୍ଡ କରିଦେବେ। ଆଉ ପୋଳାଏ ଲୋକ ଭାତ ଚାରି ପାଞ୍ଚ କିଲୋ ଚାଉଳ ରନ୍ଧା ହବ ଗ୍ୟାସ ରେ କଣ କରିବେଏ ତେ। ଚୁଲିରେ ଯେ ଢୋ ଢୋ ଜାଳ ଦେଲେ ଜାଳ ଅଛି ନା କରିଦବା। ଆଗରୁ ସିନା ହେଇ ଓ ହରିଜନ ମାନେ ଆମ ବାଡିରୁୁ ସବୁ ଜାଳ ନେଇ ଯାଉଥିଲେ ସିଏ। ହୁଁ ଜେଜେ ମା ହେରିକା ସେ ସବୁ ଆଗକାଳ ଲୋକ ମରିଗଲେଣି ତାଙ୍କ ପୁଅ ବୋଉ ସବୁ ଏବେ କଣ ସିଏ ଯାଉଚି ଏବେ ତ ନବୀନ ଗ୍ୟାସ କରିଦେଲା। ସେ ଗ୍ୟାସ ଜାଳିବେ ଜାଳ କିଏ ଜାଳୁଉଚି କଳା ହବ। ଆଉ ସେମାନେ ସବୁ ଜାଳ ନେଇଯାଆନ୍ତି ଆମ ବାଡିରୁ ଆମର ପ୍ରବଳ ଜାଳ ଗଛ। ପ୍ରବଳ ପତ୍ର ଫତ୍ର ପଡେ। ଏବେ ସବୁ ପତ୍ର ଉଇ ନାଗିଯାଉଚି କିଏ ଯାଉଚି ଧାନ ଫାନ ତ ଉଁଷା ହଉନି କଣ୍ଟାର ଧାନ ଦେଇ ଦଉଚନ୍ତି। ଜାଳ ସବୁ ନଷ୍ଟ ହଉଛି ସେଥିପାଇଁ ତାଙ୍କୁ କାଠ ଫାଠକୁ ରଖିକି ଜାଳନ୍ତି ଭାତ କରନ୍ତି ଚୁଲିରେ ଆହୁରି ସବୁ ତରକାରୀ ଫରକାରୀ କରିଦିଅନ୍ତି ଗ୍ୟା ସେରେ ଉଁ।
ନା ମୋ କହିବା କଥା ହଉଚି ତମ ଘରେ ଯିଏ ନୂଆ ବୋହୂ ତମର ଗୋଟେ ନୂଆ ବୋହୂଟେ ଯିଏ ଆସିଚି ସିଏ କଣ ଚୁଲିରେ ରୋଷେଇ କରୁଚି। ସିଏ ତ ଗ୍ୟାସ୍ ନହେଲେ ତ ରୋଷେଇ କରୁନଥବ ଚୁଲିରେ ନା ରୋଷେଇ କରେ।
ହଉ ମୁଁ ରଖୁଛି ଆଉ କେତେବେଳେ କରିବି।
ଠିକ୍ ଅଛି ଠିକ୍ ଅଛି।